ହ।
ହ୍ୟାଲୋ!
କଣ କରୁଚ?
ହ୍ୟାଲୋ।
ହ୍ୟାଲୋ।
ବୟସ ଆସଛି ମର!
ଆସୁଚି। କଣ କରୁଚ?
ହଁ, ଏ ଶୁଇଚି ଖାଇକି। ତମେ?
ସେଆପା। ଖିଆପିଆ ସଇଲାଣି?
ହଁ, ପା ଖାଇକି ଶୁଇଚି।
ଆଚ୍ଛା, ଚ୍ଛା।
ତମେ?
ମୁଁ, ଏଇ-ଇଁ ଡ୍ୟୁଟି ଏବେ ଆସିଲି ଆଉ।
କଉଠି ଡ୍ୟୁ ଯାଉ, କଉଠି କି ଯାଉଚୁକି ଡ୍ୟୁଟି?
ଏଇ ଆମର ଗାଡି ଡ୍ୟୁଟି ତ ଆଉ କଁ? ଆଉ। ଆମର-ଅ ଜଗନ୍ନାଥ ବଳଭଦ୍ର
ହଁ-ଅଁ
କୋ-କୋଉ କାଠରେ ତିଆରି?
ନିମ୍।
ଆଁ! ଲିମ୍ବ କାଠ, ହେଟା ହେରା କେମିତି ଆସିଲା?
ସମୁଦ୍ରରେ ଆସିଲା।
ସମୁଦ୍
କାହାଣୀ ଟା ମୁଁ ଶୁଣିଥିଲି, ମୋର ଆଉ ମାନେ ବେଶ୍ ଚି-ଇ ଗା ହାର୍ଡଲି ଶୁଣିନି। ହଁ।
ହେଲା କି!
ହଁ।
ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଆମର ପୁରୀ ଯାଇଥିଲେ। ସେ ଭଗବାନ ବିଷ୍ଣୁଙ୍କୁ ଖୁଜିଆକୁ ଯାଇଥିଲେ। ସେ ଭଗବାନ ବିଷ୍ଣୁଙ୍କୁ ପାଇଲେ ନାହିଁ। ବୁଝିହେଲା।
ହୁଁ।
ପରେ ଏକ ସମୁଦ୍ରରେ ଗୋଟେ ଯେତେବେଳେ ଭାସି ଆସୁଥିବା ଗୋଟେ ଦାରୁ କାଠ। ଯୋଉଟା କି ଲିମ୍ବ କାଠ।
ହଁ।
ସେଇଥିରେ ସେଇଠୁ ଭଗବାନେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ମୂର୍ତ୍ତି ତିଆରି କରିଥିଲେ।
ସେ ହାଫ୍ ତିଆରି କରିଥିଲେ ନାଇଁ ଫୁଲ୍ ତିଆରି କରିନଥିଲେ।
ହଁ ହାପ୍ ତ ସେ ଭଗବାନ ତିଆରି କରିଥେଲେ ନା ଆଉ ଆଉ
ଆମକୁ ତମେ ଷ୍ଟୋରି ଟା କଣ ଜାଣିଲ ମାନେ ଶୁଣିଥିବ।
ଆଁ।
ତା ଆଗକୁ ବି ଷ୍ଟୋରୀ ଜାଣିଚ?
ହଁ ଆଗ ଆଗକୁ ବି ଜାଣିଚି।
କୁହ ଏବେ?
ରଥଯାତ୍ରା କେବେ ହୁଏ?
ମାନେ?
ରଥଯାତ୍ରା କେବେ ହୁଏ କେବେ ହୁଏ?
ଡେଟ୍ କହିବି?
ହୁଁ।
ଡେଟ୍ କହିବି ରଥଯାତ୍ରା ନା କଣ ପଚାରୁଚ?
ହଁ ଆ ସେଇଟା ହୁଏ କେବେ ଜାଣିଚ ନା ନାହିଁ ପ୍ରତିବର୍ଷ ଆଷାଢ ମାସରେ। ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ହଁ। ଏହି ସମୟରେ ତିନି ଠାକୁର ରଥରେ ବସି ଗୁଣ୍ଡିଚା ମନ୍ଦିରକୁୁ ଯାଆନ୍ତି। ଆ ଆଉ କଣ କହୁଚ କୁହ?
ହୁଁ-ହୁଁ। ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ଆଉ।
କଣ ଡ୍ୟୁଟିକୁ ଯାଇ ସାରିଲଣି ନା ଯାଉଚ?
ଡ୍ୟୁଟୀରେ ଅଛି ରୁମରେ ବସ
ଓହୋ।
ଯୋଉ ନବକଳେବର ଯୋଉ ହୁଏ କେତେ ବର୍ଷରେ ଥରେ ହୁଏ କହିଲ?
ମୁଁ ସେ ଜାଣିନି ବିି।
ସେଟା ଗୋଟେ ହୁଏ ଆଠ ବର୍ଷରେ ଗୋଟେ ହୁଏ ବାର ବର୍ଷରେ, ଗୋଟେ ହୁଏ ଉଣେଇଶି ବର୍ଷରେ।
ଓହୋ।
ସେଟା ମାନେ ଠାକ୍ ଠାକୁରଙ୍କର ଠାକୁରଙ୍କର ନୂଆ ତିଆରି ହୁଏ ମୂର୍ତ୍ତି।
ଓହୋ।
ଆଠ ବର୍ଷରେ ଥରେ କରାହୁଏ। ତାପରେ ବାର ବର୍ଷରେ ଥରେ କରାହୁଏ ଉଣେଇଶ ବର୍ଷରେ ଥରେ କରାହୁଏ।
ଓ ତ ଏବେ କେବେ କରାହେଇଥିଲା?
ହୁଁ, ଏବେ ନବକଳେବର ଗଲାଣି ବୋଧେ। ଏବେର କଥା କହିପାରୁନି। ହେଇଗଲାଣି।
ହୁଁ, ଯେତେବେଳେ କି ଆମର ଶବର ରାଜା ବିଶ୍ଵାବସ୍ତୁକୁ ଠାକୁରଙ୍କୁ ନୀଳମାଧବ ରୂପରେ ସେ ରଖିଥିଲେ। ଜାଣିଲ।
ହୁଁ।
ହ୍ୟାଲୋ, ସେ ନୀଳ ମାଧବ ରୂପରେ ରଖିଥିଲେ। ତ ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନ ଦେଖି ଆମର ବିଦ୍ୟାପତିଙ୍କୁ ସେଠାକୁ ପଠେଇଲେ। ବ୍ରାହ୍ମଣ ରୂପରେ।
ଓହୋ।
ନାଇଁ ନାଇଁ ବ୍ରାହ୍ମଣ ରୂପରେ ନୁହଁ ତ ବିଦ୍ୟାପତି ଜଣେ ବ୍ରାହ୍ମଣ ଆଉ।
ସିଏ ଯାଇକି ସେଠି ଦେଖିକି ଆସିଥିଲେ। ତାପରେ ଆମର ରାଜା ଯାଇଁକି ସେଠୁ ଆଣିଥିଲେ ଆଉ।
ସେ କାଠ ଟା ଆଣିଥିଲେ ନାଇଁ।
କାଠ ତ ଆସିଥିଲା ଏଥିରେ ଆମର ସମୁଦ୍ରରେ ଭାସିକି। ଭାସି ଆସିଥିଲା।
ରାଜା ସମୁଦ୍ରରୁ ଆଣିଥିଲେ ନା କାଠଟାକୁ।
ହୁଁ। ଆମର କୋଣାର୍କ ମନ୍ଦିରରେ
ହୁଁ।
ତମେ ଆଗରୁ ଦେଖିଥିବ।
କଣ କହୁନ କଣଟା କଣ ଟା।
ଆଗରୁ ଦେଖିଛ ନା ଆମର ସେଟା କେତେ ବର୍ଷ ଧରି ଏ କାମ ଚାଲିଥିଲା କହିପାରିବ?
ବାର ବର୍ଷ।
ବାର ବର୍ଷ ଧରି କାମ ଚାଲିଥିଲା ନାଇଁ। କେତେ ଆମର ମିସ୍ତ୍ରୀ ଲାଗିଥିଲେ?
ବାରଶହ।
ବାରଶହ କାରିଗର। ଏଇଟା କେତେ ମସିହାରେ ତିଆରି ହେଇଥିଲା?
ସେଇଟା ମନେ ନାହିଁ ଆଉ।
ବାରଶହ ପଚାଶ ଇଏରେ ତିଆରି ହେଇଥିଲା। ରାଜା ନରସିଂହ ଦେବ କରିଥିଲେ ତାଙ୍କୁ। ରାଜା ନରସିିଂହ ଉଁ ନାଇଁ ରାଜା ନରସିଂହ ଯେତେବେଳେ ନେଇଥିଲେ ଉଁ ରାଜୁତି ସେଇ ଟାଇମ ରେ ସେଇଟା ତିଆରି କରାଯାଇଥିଲା। ସେଥିରେ କେତୋଟି ଘୋଡ଼ା ଲାଗିଛି?
ଘୋଡ଼ା ମୁଁ ଆଉ ତ ଜାଣିନି ମୋର ମନ ନାହିଁ ଆଉ।
ସାତଟି ଘୋଡ଼ା।
ସାତଟା ଘୋଡା।
ହୁଁ।
ତଡ଼ା
ସାତଟି ଘୋଡା ବାର ଯୋଡା। ଚବିଶ୍ ଟି ଚକ।
ରକ୍ତ ଆକାର ବନା ହେଇଥିଲା ନାଇଁ ମନଷୁରା
ଉଁ?
ରଥ ଆକାରରେ ମନ୍ଦିର ଟା ବନା ହେଇଥିଲା।
ହଁ ରଥ ଆକାରରେ ମନ୍ଦିରଟି ବନା ହେଇଥିଲା ମାନେ ସେଥିରେ ସାତଟା ଘୋଡା ଚବିଶ୍ ଟି ଚକ ସାତଘୋଡ଼ା ସା ସାତ ଦିନର ମାନେ ବାର ଆମେ ଯେମିତି ସାତ ଦିନ ସେଇଭଳିଆ ସେ ସେଟାକୁ ବୁଝାନ୍ତି।
ଅ ହ ହଁ।
ଚବିଶଟି ଚକର ଚବିଶଟି ଘଣ୍ଟାକୁ ସିଏ ବୁଝାଏ।
ତ ସେଇଟା ବାଟ ଟା ବି ବନ୍ଦ ହେଇଯାଇଚି ନାଇଁ? ଯୋଉ ଯାଇ ହବ।
ଉଁ ଉଁ ନାଇଁ ଭିତରକୁ ତ ଆଉ ଏରା ବହୁତ ଦିନ ହେଲା ଛାଡୁ ନାହାନ୍ତି। ତଥାପି କେତେ ଏଁ କେତେ ଫୁଟ ହେଇଥିଲା ମନ୍ଦିର କହିପାରିବ?
ଉଁ ନା।
ଉଁ?
ନା।
ଦୁଇଶ ଫୁଟୁ ଉଚ୍ଚତା।
ସେଇ ଟାଇମ ରେ ଦୁଇଶ ପୁଟୁ ନାଇଁ?
ହଁ। ଏବେ ତ ଭୂଷୁନ୍ ଏବେ ତ ଭୁଷୁଡି ଗଲାଣି ଏବେ ଆମର ଆଉ କୋଣାର୍କ ମନ୍ଦିର କଣ ଅଛି। ଏବେ କେବଳ ଖାଲି ନାଟ୍ୟ ମଣ୍ଡିପ ଅଛି। ଯୋଉଟା ମୁଖ୍ୟ ମଣ୍ଡପ ମୁହଁରୁ ଯୋଉଟା ଅଛି ସେଇଟା ଅଛି ମେନ ମନ୍ଦିର ତ ଭୁଷୁଡି ଗଲାଣି।
ସେଇଟା। ମେନ୍ ମନ୍ଦିର ସେ ଭାଙ୍ଗି ଦେଇଥିଲେ କଣ ଯୋଉ ସେଇ ଚୁମ୍ବକ ପାଇଁ ବା ଯୋଉ ତାଙ୍କ ଇଂରେଜ ମାନଙ୍କର
ତ ନେଇଗଲେ ଇଂରେଜ ମାନେ ଧରିକି ପଳେଇଲେ। ସେ ନେଇଗଲା ପରେ ଏ ସବୁ ଇଏ ହେଇଗଲା। ହୁଁ ହୁଁ। ଖାଇ ପି ସାରଲଣି ତାହେଲେ?
ଅ ବିସ୍କୁଟ ଖାଇଚି ଆଉ ଏ ଭାତରେ ଗାଧେଇକି ଗୋଟେ ଏଳକୁ ଖାଇବି।
ବିସ୍କୁ ବିସ୍କୁଟୁ ବିସ୍କୁଟୁ ରେ କଣ ପେଟ ପୂରିବ?
ଆଉ କଣ କରିବା?
ହୁଁ।
ତମେ କଣ ଖାଇନା ତ।
ମୁଁ ପଖାଳ ଭାତ ଦହି ବାଇଗଣ ଭଜା ଆ ଟମାଟୁ ତେଲରେ ଭଜା ହେଇଥିଲା।
ଭଲ ଖାଇବା ଖାଇକି ନା ଆଇଚ ଆଉ କଣ।
ହଁ ତାକୁ ଖାଇ ଖୁଆକି ଆସିଲି ଆଉ।
ଓ ହଉ ହଉ ମୁଁ ରହୁଚି।
ହଉ। ହଉ ରଖ।